ବର୍ଷା ଯୋଗୁ। କଣ କରୁଛ?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
କଣ କରୁଛ?
ହଁ ଶୁଣାଗଲା, କଣ କରୁଛୁ?
ନା ବସିଚୁ ଏଠି ପାଠ ପଢୁଛୁ ଆଉ।
ଅନି କଣ କରୁଛନ୍ତି?
ଆସ ପଚପ। ପାଠ ତମ ଝିଅ କଣ କରୁଛନ୍ତି?
ଏଇଠି ଖେ
ଲିକୁ ପଟି ଆଉ କଣ ଲେଲୁ? କଣ କଟିଗଲାଣି ଶୁଭୁନି କିଛି ଶୁଭୁିନି। ହ୍ୟାଲୋ।
ସ୍କୁଲ ଯାଇନାହାନ୍ତି ଅଙ୍କି ସୋନି?
ନାଇଁ ନାଇଁ ମୁଁ, କଣ କରୁଛୁ?
ମ ଝିଅକୁ ଶୁଆଉଛି ଶୋଇବ ସେ ଆଉ।
ହ୍ୟାଲୋ।
ତମେ କଣ କରୁଛ?
ମୁଁ ଏଇଠି ବାହାରେ ଛିଡା ହେଇଥିଲି ବର୍ଷା ପଡୁଥିଲା ଜୋରସୋରେ।
ହଁ ବା ଏଠି ବି ବର୍ଷା ହଉଛି ଛାଡୁନି ଜମା। ସାଇ।
ଶୁଭା ଯାଉନି। ହ୍ୟାଲୋ।
କଣ ହେଇଛୁ କଣ?
ଆମେ ଏଇ ପଖାଳ ଭାତ, ପଖାଳ ଭାତ, ଅଳୁ ସିଝା। ଆଉ କଣ ଆଳୁ ଆଳୁ ଭର୍ତା, ଡାଲି।
ଆରେ ପଖାଳ ରେ ଡାଲି ଖାଇଲୁ ନା ଗର ମୁଁ ଏଇ ବରା, ଆଳୁ ଚପ।
ଓହୋ ଆଉ ଝିଅ? ହ୍ୟାଲୋ। ହ୍ୟାଲୋ।
। ଶୁଣା ଗଲା?
ହ୍ୟାଲୋ ଶୁଭା ଯାଉନି ହଁ ଝିଅ।
ସେ ଖେଳୁଛି, ଖେଳୁଛି। ଆଉ ସବୁ କଣ କରୁଛ? ଏବେ କଣ କରୁଛି ସବୁ?
ଶୁବା ଯହୁନି ସାଇ ସମସ୍ତେ ପାଠ ପଢୁଛନ୍ତି।
ଆଉ ସେମାନଙ୍କ
କଣ? ତାଙ୍କର ଏଇ ଜୁଲାଇ ବେଳକୁ ପରୀକ୍ଷା।
ଓ ମନ୍ଥିଲି ହେଇନି?
କଣ?
ନ୍ତିଲୀ ପରୀକ୍ଷା ହେଇନି?
ସୁଭା ଯାଉନି ତୋ ସାଉଣ୍ଡ।
ମ ମନ୍ଥଲି ଏଗ ମନି।
ନା ନା ତାଙ୍କ ମନ୍ଥଲି ହେ ହବ ଏଇ ଜୁଲାଇରେ ଏଇ ଜୁଲାଇ କେତେରେ ଗୋଟେ ହବ। ହବ।
ଓହୋ ବର୍ଷା ହଉଚି। ଓହୋ ଆଉ ଅଙ୍କି କଣ କରୁଛି?
ହ୍ୟାଲୋ।
ଅଙ୍କି କଣ କରୁଛି? ଅଙ୍କି
ହ୍ୟାଲୋ। ଅଙ୍କି ପାଠ ପଢୁଥିଲା ଆଜି। ସ୍କୁଲ୍ ଯାଇନାହାନ୍ତି କେହି ବସିକି ପାଠ ପଢୁଛନ୍ତି।
ଓହୋ ଏ ମିନାର।
କଣ?
ଖେଳୁନାହାନ୍ତି ତ ଖେଳୁନାହାନ୍ତି?
ନା ନା ବସିକି ପଢୁଚନ୍ତି ତାଙ୍କ ଟିଉସ ସନ ପାଠ ଏକା ସାରୁଛନ୍ତି।
ଆଉ ଟିଉସନ ଯାଇଥିଲେ କି ନାଇଁ ଟିଉସନ?
ହଁ ସଖାଳୁ ସଖାଳୁ ଯାଇଥିଲେ ଟିଉସୁନ। ହଁ ହଁ ଟିଉସନ ଯାଇଥିଲେ। ହଁ ଚାଟା ବେଳେ ବି ଅଛି ତାଙ୍କର। ହଁ ହଁ ଅଛି ତାଙ୍କର ଚାଟା ବେଳେ ଟିଉସନ୍ ଏ ଗୁଡି ଦିଦି ପାଖରେ।
ଅଙ୍କି ଯାଉଚି ବି କି?
ହଁ ଅଙ୍କି ଯାଉଚି ଗୁଡି ଦିଦି ପାଖକୁ। ସେ ଡାକିଲେ ଅ କି କୁ ଆସ ବୋଲିକିନା।
ଓହୋ!
ଆଉ ଝିଅ କଣ ଖାଇଚି?
ଝିଅ ଛତୁଆ ଖାଇଛି।
କଣ?
ଝିଅ ଛତୁଆ ଖାଇଚି ଛତୁଆ। ଛତୁଆ ଖାଇଛି। ଛତୁଆ।
ହାଲୋ।
ମୁଁ କହିଲି ତୁ ଏବେ କଣ କରୁଛୁ? ତୁ କଣ କରୁଛୁ?
ହଁ ଝିଅ କଣ ଖାଇଥିଲା? ମୁଁ ଏଇଠି ଛିଡା ହେଇଥିଲି।
ସେ ଛତୁଆ ଖାଇଛି। ଆଉ କହଣ?
ହାଲୋ।
ସେଇ ସରିଗଲାଣିି?
ହଁ ହଁ ରୋଷେଇ ସାରି ଦେଇଛି ମାମା ଜଲଦି ଆଜି।
ଆଉ ବାବା?
ସିଏ ଉଁ, ବାହାରେ ଖାଲି ଏପଟ ସେପଟ ହଉଛନ୍ତି ବର୍ଷାରେ କୁଆଡେ ଯିବେ ତ ସେଇଥିପାଇଁ।
ଆଉ ରେନିକୋଟ ପିନ୍ଧିକି ଯାଇଛନ୍ତି ନା ନାଇଁ?
ନାଇଁ ବା।
କଣ ପାଇଁ?
ନେଇକି ଯାଇଥିଲେ ତାକୁ ବି ଦେଇ
ଓ ମଣ୍ଡପଠି ଅଛନ୍ତି କି?
କଣ?
ମଣ୍ଡପ ଠି ଅଛନ୍ତି ବାବା?
ହଁ। ହଁ ହଁ ସେ ମଣ୍ଡପ ଠି ତାଙ୍କର କୋଉ ସାଙ୍ଗ ଆସିବ ତ ତାଙ୍କ ଆଙ୍କେ ଯିବେ।
ଆଉ ଷ୍ଟାଣ୍ଡ ଆଜି ଯିବେନି କି?
ଅଉ ତୋମର ସେପଟେ ବର୍ଷା ପଡୁଚି?
ହଁ ସ
ହ୍ୟାଲୋ। ଜୋରେ ହଉଛି ଏ ଏପଟେ ବି ହଉଚି ସାଢେ ଛଅଟା ରୁ ବର୍ଷା।
ଆଉ ତୁ କମ୍ପୁଟର ଯାଇଥିଲୁ?
ଆଉ ଜିଅ?
ଏଠି ଖେଳୁଛି, କମ୍ପୁଟର ଯାଇଥିଲୁ କମ୍ପୁଟର?
ହଁ ହଁ।
କମ୍ପୁଟର ଯାଇ ଥି
କଣ?
ହଁ କମ୍ପୁଟର ଯାଇଥିଲି। ଏ ସରିଯିବା ଆଉ କିଛି ଦିନ ପରେ ଆମ କମ୍ପ୍ୟୁଟର।
ଓ ଆଉ ବର୍ଷାରେ କେମତି ଚାଲିକି ଗଲୁ ନା ବାବା ନେଲେ?
ନାଇଁ କାଲି କି ନାହିଁ।
ଓ ତୋର ସରିଗଲା କି?
ନାଇଁ ସରିନି ରବିବାର ଦିନ ଛୁଟି ରହୁଛି ସପ୍ତାହକରେ ଛଅ ଦିନ ହଉଛି। ରବିବାର ଦିନଟା ଛୁଟି ରହୁଛି। ଆମର ସରିଯିବ ସେ ମଙ୍ଗଳବାର ବୁଧବାର ଭିତରେ।
କୋଉଦିନ ଆଉ ଥିଓରି କୋଉଦିନ?
ଥିଓରି ଆମର ତିନି ଦିନ କରାହଉଛି ତିନି ଦିନ ଥିଓରି ହଉଛି।
କମ୍ପ୍ୟୁଟର ଶିଖା ହଉଛି?
କଣ?
ଏବେ କମ୍ପ୍ୟୁଟର ଶିଖା ହଉଚି କେମିତି ଚଲା ହଉଛି?
କଣଶୁଭା ଯାଉନି ଧୀରେ ଧୀରେ ଶୁଭ ହଉଛି।
କମ୍ପ୍ୟୁଟର ଶିକ୍ଷା ହଉଛି ଏବେ? କମ୍ପୁଟର ଶିଖା କମ୍ପ୍ୟୁଟର ଶିଖା ହଉଛି?
ହଁ ତିନି ଦିନ ଶିଖା ହଉଛି ଆଉ ତିନି ଦିନ ଚୋରି ପଢ଼ାଉଛ।
ତମ ସ୍କୁଲର କେତେ ପିଲା ଯାଉଛନ୍?
ଆମ କୁଲରେ ପାଞ୍ଚ ଜଣ ପାଖାପାଖି ଯାଉଛନ୍ତି।
ତୋର କେତେଟା ରୁ କେତେଟା କ୍ଲାସ?
କେତ୍ରା କ୍ଲାସ ଆମର ତିନି ଦିନ ହଉଛି ବୋଧେ। ହଁ ତିନି ଦିନ ହଉଛି କ୍ଲାସ।
ଟାଇମ କେତେଟା ସକାଳ।
ଥେଟା ସାତ ସାତଟାରୁ ଆଠଟା।
ଓହୋ ହୋ ସକା
ହଁ ସନ୍ଧ୍ୟା ବେଳେ ହଉଛି ଯେ କିନ୍ତୁ ଆମ ମାନଙ୍କର ସକାଳ ପଡିଆ କରିଦେଇଛନ୍ତି।
ହ
ମୋର ଏଇ କମ୍ପ୍ୟୁଟର ରେ ସରିଲା ପରେ କମ୍ପ୍ୟୁଟର ସରିଲା ପରେ ଯଦି ହବା ଟାଇପିଙ୍ଗ ଶିଖିବି। ହବ ଯଦି ତାହେଲେ ଶିଖିବି।
ହଁ ଟାଇପିଙ୍ଗ ଯଦି ଏବେ ଶିଖିବୁ ଯଦି ଶିଖେ ନହେଲେ କଲେଜ ଗଲାବେଳେ ଶିଖିବୁ।
ହଁ ବାବା ହେରିକା କହୁଥିଲେ ଶିଖିବା ପାଇଁ ତ ଦେଖିଆ ତାଙ୍କ ସାରଙ୍କ ସାଙ୍ଗେ କଥା ହବା।
ହ ଓହୋ ହୋ ଏବେ ହଁ ଏଵେ ନାଇଁ ଆଉ ଯାଉ କେତେ ଦିନି ଶିଖିବୁ ନହେଲେ ସେର ପୁଣି ସ୍ପିଡ କମିଯିବ।
ହଁ।
ପିଡ କମି ଗଲେ ପୁଣି ଯେତେବେଳେ କାମ କରିବୁ ଅସୁବିଧା ହବ।
ହଁ ଆଉ ଝିଅ କାନ୍ଦୁଛି କଣ ପାଇଁ?
ଏଇଠି ସେ ଶୋଇପଡିବ ଏଇନା ଆଉ।
ଓହୋ।
ଆଉ ମାମା କଁ ପଢ଼ୋଉଛି।
ହଁ ହଁ ସେ ପଢଉଛିକି ସାଇଁ ମୁଁ ପଢଉଥିଲି ଯେ ବାଥରୁମ ଯିବି ତ ସେଇଥି ପାଇଁ କି ପଳେଇ ଆଇଲି।
ଆଉ ଗାଧୋଇ ସାରିଲୁଣି ନା ଗାଧେଇନୁ।
ନାଇଁ ଯିବି ଗାଧେଇବାକୁ ବା।
ଓ ଆଉ କିର ଗଧିନଥିବେ ଆଜି ଆଉ।
ଅଙ୍କି ଗାଧେଇନି ସହି ଗାଧେଇ ପଡି ସକାଳୁ ସକାଳୁ।
ତାର ସବୁ ସରି ଯାଇଥିବ ଏ ଇଏ ଟା ଗଧ ଭଳିଆ କି ଅଛି।
ହଁ ବା ସେ ସାଇ ସକାଳୁ ସକାଳୁ ଉଠିକି ଠାକୁର ପୂଜା କରିକି। ସବୁ ସାରି ସାରିଲାଣି ତାରା।
ଗଧ ଗାଧେଇନି।
ନା ବା। ସେ କହିଲା ପରେ ଗାଧୋଇବି ବହୁତ ଦୁଷ୍ଟ ହଉଚି ବହୁତ୍। କାହା କଥା ଶୁଣୁନି। ଏ କଣ।
ପାଠ ଜମା ପଢୁନି।
ସିଏ ଖାଲି ଟ୍ୟୁସନ୍ ସ୍କୁଲ ପାଠ ସାରି ଦଉଛି।
ଆଉ ଆଉ ଘର ପାଠ କିନ୍ତି ପଢ଼ିବ।
ଘରେ ହିଁ ପଢୁନି ତାକୁ ବୋଉ ହେରିକା କଉଛନ୍ତି ପଢିବା ପାଇଁ ଶୁଣୁନି।
ଶନି ପଢ଼ୁଛି ନା ନାଇଁ।
ହଁ ଶନି ହଁ ସେ ସେ ସାଇନ୍ସ ଗଣିତ ଘରେ ବସିିକ କରୁଛି ବେଳେ ବେଳେ।
ଆକୁ ବାଡା ବାଡ଼ା ତାକୁ ନ ବାଡ଼େଇଲେ ହବନି। ଆଉ ତୁ ଗାଧେଇକି ଆସ କରିବି ହେଲା।
ହଁ ହଉ।